ହଁ।
ହେଲୋ।
ହେଲୋ ହଁ।
ମୁଁ କ ମୁଁ କହିଲି ଆଉ ତମର ହଉଚି ମନ୍ଦିର ପଚିଷ୍ଟା କେମତି ହେଲା?
ହଁ ଆମର ଭଲ ହେଲା ଆମର ତିନି ଦିନି ମନ୍ଦିର ପଚିଷ୍ଟା ହେଇଥିଲା ତିନି ଦିନରେ ଆମର ସବୁ ବନ୍ଧୁବାନ୍ଧବଠୁ ଆରମ୍ଭ କରି ସବୁ ଲୋକମାନେ ଆସିଥିଲେ। ଆଉ ଆମର ବିଭିନ୍ନ ପ୍ରକାର ପିଠା ବି ହେଇଥିଲା। ଆଉ ବିଭିନ୍ନ ଦୋକାନ ବଜାର ମଧ୍ୟ ପଡିଥିଲା ତିନି ଦିନ ପ୍ରାୟ କହିଆକୁ ଗଲେ ସବୁ ଝିଅମାନେ ଯୋଉମାନେ ଅଲଗା ଗାଁରେ ବିବାହ କରିଛନ୍ତି ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କାର୍ଡେ ଦିଆ ହେଇଥିଲା। ସିଏ ମଧ୍ୟ ଆସିତିଲେ ସେଇ ଯୋଉ ଅମ୍ ଅ ଆମର ସେଇ ଇଁ ଉଁ ମନ୍ଦିର ପ୍ରଚିଷ୍ଠାକୁ। ଆଉ ତମ ଆଡେ କଣ କେମତି ଖରା ହଉଛି ଆଉ କଣ କେମତି ଚାଷ ବାସ ହେଲାଣି।
ଆମ ଆଡେ ତ ପ୍ରବଳ ଖରା ଆଉ ହଉଚି ଖରାରେ ମଣିଷ ଟିକେ ଚାଲି ପାରୁନି। ଆଉ ହଉଚି ଇଁ ଚାଷ ବାସ ଏଇନା ହଉଚି ସାରୁ ସୁର ଲଗା ହଉଛି। ଆଉ ବାଇଗଣ ଲଗା ହଉଚି ଆଉ ଉଁ ବିଲରେ ଏଇନା ଉଁ ଧାନ ବୁଣା ହଉଚି ମାନେ ଚାଷ ବାସ ହଉଁଚି ହଉଚି ହଳ ବୁଲା ହଉଛି। ଆଉ ହଉଚି ଏଇନା ସବୁ ଆଉ।
ଓ ହଁ। ଆଉ ତମ ରଜ କେମତି ଆମର ରଜେରେ ତ ଆମର ବିଭିନ୍ନ ପ୍ରକାର ପିଠାପଣା ହେଇଥିଲା। ନା ଆଉ ତ ସେ ଆମ ଖୁଦରୁକୁଣୀ ବି ମଧ୍ୟ ଅ ମାନେ ଯେତକ ଝିଅ ଅଛନ୍ତି ଆମର ଓଷା କରୁ ଖୁଦରୁକୁଣୀ ଆମର ପାଞ୍ଚ ଦିନି ଓଷା ପାଞ୍ଚ ଦିନି ଯୋଉ ର ବିବାରେ ସପ୍ତାହକୁ ଯୋଉ ରବିବାରେ ଗୋଟେ ଗୋଟେ ପଡେ ପ୍ରତ୍ୟେକ ରବିବାରରେ ଆମର ଅ ପୂଜା ଅର୍ଚ୍ଚନା ହୁଏ। ଯେମିତିକି ଏ ମାନେ ସାତ ଦିନି ପାଞ୍ଚ ଦିନ ଥିବ ସେ ପାଞ୍ଚ ଦିନି ପୂର୍ବୁରୁ ରବିବାର ଦିନିଟା ପୂଜା ଅର୍ଚ୍ଚନା ଠାକୁର ହୁଅନ୍ତି ଆଉ ସାତ ଦିନି ସେମତି ଖାଲି ନର୍ମାଲି ଆମର ସମ୍ ପୂଜା କରାଯାଏ। କିନ୍ତୁ ସେଇ ଅ ଯୋଉ ରବିବାର ଦିନ ଆମର ବ ମାନେ ପୂଜା କରିବାର ଥିବ ଆମେ ସେଦିନ ସକାଳୁ ଉଠି ପିଲାମାନେ ସବୁ ଏଖାଟି ହେଇ ଫୁଲ ଫୁଲି ତୋଳୁ ମାନଙ୍କରେ ଯାଇ ତାଙ୍କ ବାରିରୁ ବିଭିନ୍ନ ପ୍ରକାର ଯୋଉ ଫୁଲ ଅଛି ଯେମିତିକିି ଟଗର ହଉ ମନ୍ଦାର ହଉ ଆଉ ମଲ୍ଲି ହଉ ନହେଲେ ଯୋଉ ଆମର ଉଁ ଅ ଏମତି କେତେଗୁଡିଏ ଫୁଲ ସବୁ ତୋଳି ତୁଳାକି ଏଖାଟି କରି ଗୋଟିଏ ଗୋଟିଏ ମାଳ କରୁ। ଯେମତିକି ଆମ ତିନ ଠାକୁରଙ୍କ ପାଇଁ ତିନିଟା ମାଳ ଯେତିକି ଠାକୁର ଆସିଥିବେ ସେମାନଙ୍କ ପାଇଁ ଗୋଟେ ଗୋଟେ ମାଳ କରାଯିବ। ଆଉ ଉଁ ତା ସହିତ ଆଁ ଫୁଲ ଆସି ସାରିଲା ପରେ ଗୋଟେ ମାଳ କରି ସାରିଲା ପରେ ଆମର ଗୋ ମାନେ ଉଁ ଆମର ଯୋଉଁ ଦାନ୍ତକାଠି ଆଣୁ ଫୁଣି ସେମାନେ ଠାକୁର କୁହନ୍ତି ରୀତିନୀତି ଅନୁସାରେ ଆମର ଅ ପୂର୍ବପୁରୁଷ ମତେ କୁହନ୍ତି ଯେ ଦାନ୍ତ ଘଷିକି ତାପରେ ଠାକୁରଙ୍କୁ ଅ ମାନେ ପ୍ରସାଦ ସେବନ କରନ୍ତି ସେଥିପାଇଁ ଆମର ଉଁ କଁ କରନ୍ତି ନା ଆଗେ ଠାକୁରଙ୍କୁ ଶାଳୁଆ ଠାକୁ ଶାଳୁଆ ଗଛ ଯୋଉ ଅଛି ସେଇ ଯୋଉ ଦା ତ କାଠି ଗୋଟେ ଗୋଟେ ଛୋଟ ଛୋଟ କରି ଭାଙ୍ଗି ଦବୁ ସେଇ ଭାଙ୍ଗିକି ସେ ଦାନ୍ତ କାଠିକି ଥୋଇଦବୁ। ତା ସହିତ ସେଇ ଦାନ୍ତ କାଠିକି ନେଇ କଁ କରୁନା ଆମେ ଯୋଉ ଉଁ ନାଳକୁ ନବୁ ସାତଟି ଏ ଯୋଉ କାଠ ହୋଉ ନହେଲେ ଧୂପ ହୋଉ। ସିନ୍ଦୁର ଏମିତି ହଳଦୀ କିନ୍ତୁ ଗୁଡାଏ ଜିନିଷ ନେଇକି ଆମେ ନାଳକୁ ଯିବୁ। ସେଠି ଆମର ଅ ପୂଜା ଅର୍ଚ୍ଚନା ହୁଏ। ପୂଜା ଅର୍ଚ୍ଚନା ସାରିଲା ପରେ ଆମେ ଆସିକି ଏଠି ଯୋଉଠି ଆମେ ପୂଜା କରୁ ଠାକୁର ପୂଜା ଆର୍ଚନା କରି କରିସାରିଲା ପରେ ଆମର ରାତ୍ରି ପାଇଁ ମଧ୍ୟ ବଡ ପୂଜାର ଆୟୋଜନ ଥାଏ। ଯାହାକି ଆମର ବହି ପଢାାଯାଏ ବହି ପଢା ସରିଲା ପରେ ବିଭିନ୍ନ ପ୍ରକାର ଯୋଉ ରହିଚି ଏ ପଦ୍ଧତି ତାର ପରମ୍ପରା ଏ ଭୋଗର ଏକାଠି କରିବେ ବିଭିନ୍ନ ପ୍ରକାର ଲୋକମାନେ ଭୋଗ ନେଇକି ସେଇଠି ଦେବେ। ସେରା ପୂଜା ଅର୍ଚ୍ଚନା ହବ ଭୋଗ ହବ ଲୋକମାନେ ବୋହୁତ ମାତ୍ରାରେ ଖାଇବେ। ତମ ଆଡେ କଣ କେମିତି ଖୁଦୁରୁକୁଣି ହୁଏ?
ଆମ ଆଡେ ବି ସେମିତି ଯାଆନ୍ତି ପାହୁଁଚି ପୋଖରୀ କି ଯାଆନ୍ତି ପାଇକ ଫୁଲ ଆଣନ୍ତି। ଆଉନ୍ଦ ମନ୍ଦ ମନ୍ଦାର ଫୁଲ ଆଣନ୍ତି। ଆଉ ପଦ୍ମ ଫୁଲ ଆଣନ୍ତି ଆଉ ହୋଉଚି ଟଗର ଫୁଲ ଆ ଆଉ କନିାର ଫୁଲ ଏମିତି ସବୁ ଫୁଲ ଆଣିକି ଯାଆନ୍ତି ବାଲୁକା ପୂଜା କରନ୍ତି ସବୁ ଝିଅ ମାନେ ନଇକି ବି ହୋଉଚି ଗାଧାନ୍ତି ବାଲୁକା ପୂଜା କରନ୍ତି ସେଠିଗୋଟେ ମଜାାମସ୍ତି ହୁଏ। ଫଟୋ ଫୁଟି ବି ଉଠାଉ ଆଉ ମଜା ମସ୍ତି କରିକି ଆସୁ ତାପରେ କିଏ ଏ ଠାକୁରଙ୍କୁ ପୁଣି ପ୍ରଚିଷ୍ଟା କରୁ। ହୋଭଚି ଠାକୁର ପୁଣି ପୂଜା ପୂଜି କରୁ ନ ହୋଉଚି ଠାକୁରଙ୍କୁ ପୁରା ପ୍ରଚିଷ୍ଟା କରି ଗଙ୍ଗା ପାଣୀ ଏ ସବୁ ଛିଞ୍ଚା ଛୁଞ୍ଚି କରି ସମସ୍ତେ ହୋଉଚି ପଚିଷ୍ଟା ହୋଉ ତାପରେ ଆମକୁ ପୂଜା ପୂଜି ସାଇଲେ ତାପରେ ଯିବୁ କି ଘର ମାନଙ୍କୁ ସମସ୍ତେ ନିଜେ ଘର ମାନଙ୍କୁ ଯିବେ। ତାପରେ ରାତିରେ ହୋଉଚି ବଡ ପୂଜା ଆରମ୍ଭ ହବ ବଡ ପୂଜାରେ ହୋଉଚି ସମସ୍ତେ ଭୋଗ ରାଗ ଖ ଖଇ ଭୋଗ ନଡିଆ ଭୋଗ ସବୁ ଆଣିକି ଖଇଭୋଗ ହୋଉଚି ଗୋଟେ ସମସ୍ତେ ଗୋଟେ ନିଜ ଇଏରେ ର ରଖନ୍ତି। ତାପରେ ସମସ୍ତେ ବିଭିନ୍ନ ପ୍ରକାରର ଡ୍ରେସ ଶାଢୀ ଏସବୁ ପିନ୍ଧନ୍ତି। ଆଉ ହୋଉଚି ଆଉ ହୋଉଚି ପୂଜା ପୂଜି ପୁଣି ପୂଜାପୂଜି ଆରମ୍ଭ ହୁଏ ବହି ପଢା ହୁଏ। ଆଉ ହୋଉଚି ଲାଷ୍ଟରେ ମଜା ମସ୍ତି କରନ୍ତି ତାପରେ ନିଅନ୍ତି। ହୋଉଚି ପୂଜା କରନ୍ତି ବାଲୁକା ପୂଜା କରନ୍ତି ସହନ୍ତି। ତାପରେ ହୋଉଚି ନିଅନ୍ତି ବନ୍ଦେଇକି ଆସନ୍ତି ମନ୍ଦା ଏଇ ଯୋଉ ଦିଅଁ ମନ୍ଦାଇ ହୁଅନ୍ତି। ତାପରେ ହୋଉଚି ଠାକୁର ସେ ତାପରେ ପୂଜା ଏସଇଲା ପରେ ନାଚ ଗୀତ ଟିକେ ଆରମ୍ଭ ହୁଏ। ଆଉ ମଜାମସ୍ତି ଟିକେ ହେଇ ସାରିଲା ପରେ ଜେଯାହା ଘରକୁ ନିଜେ ନିଜ ଘର ମାନଙ୍କୁ ଆମେ ଯାଉହାରି ତାପରେ ଯାଇକି ଉ ହୋଉଚି ପୂଜା ପୂଜି ଶେଷ ହୁଏ। ଆଉ ତମ ଆଡେ ହୋଉଚି ହଁ ଖୁଦୁରୁକୁଣୀ ତମ ଆଡେ କେମତି ଆଉ ରଜ କେମିତି ପାଳିଲ?
ଆମ ଆଡେ ରଜ ଧୁମଧାମରେ ପାଳନ ହେଇଛି, ଆମର ରଜ ମହୋତ୍ସବ ହେଇଥିଲା। ସେଇ ରଜ ମହୋତ୍ସବରେ ଆମର ବିଭିନ୍ନ ପ୍ରକାର ଖେଳ କୁଦ ଯେମିତି ପୁଚି ହଉ ନହେଲେ କବାଡି ହଉ ଖୋ ଖୋ ହଉ ଏଇ ସବୁ ପ୍ରକାର ନହେଲେ ମ୍ୟୁଜିକ ଚେୟାର, ପୁରା କମ୍ପିଟିସନ୍ ଉପରେ ଆମର ଖେଳ ହେଇଥିଲା। ପିଲାମାନେ ପୁରା ଧୁମଧାମ୍ କରି ଆମର ଗୀତ ନାଚ ଇଏ ସବୁ ମଧ୍ୟ ଆୟୋଜନ କରାଯାଇଥିଲା। ଯାହାକି ସେମାନେ ଗୋଟିଏ ଗୋଟିଏ ଜାଗାରେ ରହି ଖେଳକୁଦ କରିବେ। ଖୁସି ହେବେ, ଆହୁରି ମାନେ ଅଲଗା ଜାଗାରୁ ଯୋଉମାନେ ଅଛନ୍ତି ସେ ଯୋଉ-ଉ ଲୋକମାନେ ସେମାନେ ମଧ୍ୟ ଆସିଥିଲେ ଆମ ଗାଆଁକୁ। ଖେଳି, ବିଭିନ୍ନ ପ୍ରକାର ଦୋଳି ପଡିଥିଲା ଚକ୍ର ଦୋଳି ନିଶାନ୍ ଦୋଳି ଆଉ ପଟା ଦୋଳି, ଏମିତି ଗୁରାଏ ଦୋଳି ଆମର ପଡିଥିଲା। ସେ ଯାଇ ହଉ ଆମର ବିଭିନ୍ନ ପ୍ରକାର ଯୋଉ କମ୍ପିଟିସନ ହେଇ ଥିଲା ଗୁରାଏ ପିଲା ଆମର ଜିତିଥିଲେ। ସେମାନଙ୍କ ପାଇଁ ମଧ୍ୟ କିଛି ଯାତ୍ରାରେ ଗିଫ୍ଟ ମଧ୍ୟ ରହିଥିଲା। ‌ ସେ ଯୋଉ ଯୋଉମାନେ ଜିତିଥିଲେ ତାଙ୍କର ଏମତି ପ୍ରଥମ ଦୁତୀୟ ତୃତୀୟ ଆଉ ଏମିତି କରି ରଖାଯାଇଥିଲା, ଯେ ପ୍ରଥମ ତାଙ୍କୁ ମଧ୍ୟ ଗୋଟେ ଗୋଟେ କପ୍ ଦିଆହେଇ ଥିଲା, ସେମାନେ ଏ ଖୁସି ହେଇଥିଲେ ତା ସହିତ ଆଉ କିଛି ଖାତାପତ୍ର ଅ ପେନ୍ ଏମିତି ସବୁ ସବୁ ଜିନିଷ ଗିଫ୍ଟ ରଖିଲେ। ପିଲା ଉତ୍ସାହର ସହିତ ଖେଳିଥିଲେ ଆଉ ସେ ଗିଫ୍ଟ ବି ଯିଏ ବି ଜିତିଥିଲେ ତାକୁ ସେ ଗ୍ରହଣ କରିଥିଲେ, ଆଉ ସ୍ତ୍ରୀଲୋକଙ୍କ ପାଇଁ ଆମର ମ୍ୟୁଜିକ୍ ଚେୟାରର ବ୍ୟବସ୍ଥା ରହିଥିଲା। ଯୋଉ ସ୍ତ୍ରୀଲୋକ ଖେଳି ପାରିବେ ସେ ସ୍ୱଇଚ୍ଛାରେ ସେଠି ଖେଳିପାରିବେ। ଆଉ ଯିଏ ଜିତିବ ତାଙ୍କ ପାଇଁ ମଧ୍ୟ କିଛି ମାତ୍ରାରେ ଗିଫ୍ଟକରି ରଖାଯାଇଥିଲା ସେମାନେ ମଧ୍ୟ ତାଙ୍କ ଭିତରୁ କିଏ ଜିତି ଥିଲେ ତାଙ୍କୁ ମଧ୍ୟ ମଧ୍ୟ ଗିଫ୍ଟ ଗ୍ରହଣ କରିଥିଲେ। ସେ ଯାଇ ହଉ ଆମର ବିଭିନ୍ନ ପି ପିଠାର ଆୟୋଜନ କରାଯାଇଥିଲା ପାନ ଏସବୁ ଜିନିଷ ଆମର ଯାଇ ହଉ ବର୍ଷକୁ ଥରେ ଏଇ ଉତ୍ସବ ଆସେ। ପିଲାମାନେ କୋ କୋଣ ଅନୁକୋଣରୁ ଯୋଉ ପିଲାମାନେ ବାହାରେ ରୁହନ୍ତି ସେ ପିଲାମାନେ ଏକାଠି ହୁଅନ୍ତି। ଭାରି ଖୁସି ଲାଗିଲା ଯାଇ ହଉ ଆଉ ଯାଇ ହଉ ଏତିକି ଦିନ ତ ପଳେଇଲା। ଆଉ ତମେ ଶିବ ମନ୍ଦିର ଆଡେ କେମିତି କଣ କୁଆଡେ ମୁଁ ତ ଶୁଣିଥିଲି କୁଆଡେ ଆ ପୂଜା ଅର୍ଚ୍ଚନା ହଉଥିଲା, ଆଉ ତମ ଘରେ କିଏ କିଏ ସବୁ ଆସିଥିଲେ?
ଆମ ଗାଆଁରେ ଶିବ ମନ୍ଦିର ପଚିଷ୍ଟା ହଉଥିଲା, ସମସ୍ତେ ଆସିଥିଲେ ବନ୍ଧୁବାନ୍ଧବ ସବୁ କିଛି ଗହଳି ହେଇଥିଲା, ଲୋକମାନେ ପ୍ରବଳ ହେଇଥିଲେ, ନାଚ ଗୀତ ସବୁ ହେଇଥିଲେ। ପ୍ରସେସନ୍ ବି ହେଇଥିଲା। ଓ ପ୍ରବଳ ଲୋକମାନେ ବହୁତ ଲୋକମାନେ ଆସିଥିଲେ, ବନ୍ଧୁବାନ୍ଧବ ଆସିଥିଲେ। ଆଉ ମୋ ନାନୀମାନେ ବି ଆସିଥିଲେ, ଦିଦିମାନେ ଆସିଥିଲେ, ସମସ୍ତେ ମୋ ଜିଜୁମାନେ ଆସିଥିଲେ। ସମସ୍ତେ ଆସିଥିଲେ ଗୋଟେ ମଜା ମସ୍ତି ହେଲା ଫଟୋ ସୁଟ୍ ହେଲା। ଆଉ ହଉଛି ଖା ପିଇବା ବି ବହୁତ ଭଲ ହେଲା, ଆଉ ସମସ୍ତେ ମନ ଖୁସିରେ ହଉଛି ନାଚ ଡ୍ୟାନ୍ସ ବି କଲେ। ଆଉ ହଉଛି ମନ୍ଦିର ଆଡେ ଗଲେ ଭୋଜିଭାତ ସମସ୍ତେ ବି ଖାଇଲେ। ଆଉ ମନ୍ଦିରକୁ ହଉଛି ସମସ୍ତେ ବୁଲିଲେ। ଆଉ-ଉ-ଉ ଡ୍ୟାନ୍ସ ବି ବହୁତ କଲେ, ସମସ୍ତେ ଏଞୟ କଲେ ବହୁତ୍। ଆଉ-ଉ-ଉ ଆଉ ହଉଛି ସେମାନେ ସେମାନଙ୍କର ଗୋଟେ ଉତ୍ସାହ ଦେଖି ସମସ୍ତେ ଡ୍ୟାନ୍ସ ମାନେ ସମସ୍ତେ ଝି ଝିଅ ପୁଅ ସବୁ ମିଶିକି ଡ୍ୟାନ୍ସ କଲେ ମନ ବହୁତ ଖୁସି ହେଇଗଲା। ଆଉ ତମର ଚାଷ ବାସ କେମିତି ଚାଲିଛି?
ଚାଷ ଚାଲିିବ ଏଇନା। କୋବି ଚାଷ ହଉ ସେ ବାଇଗଣ ଚାଷ ହଉ ସାରୁ ହଉ ଏବେ ଧୀରେ ଧୀରେ ସାର ପା ଲଗାଯାଉଛି। ବିଭିନ୍ନ ଖତ ହଉ ଉଁ ସବୁ ଲାଗିଛି ଆମର ସାର କୀଟନାଶକ।